କଣ କରୁଚନ୍ତି, ଶୁଭ ରା
ବସିଚି ଶୁଭରାତ୍ରି ଦିଦି, କଣ କରୁଚ ତମେ?
ହଁ ମୁଁ ବି ଏଇ ବସିଚି ଆଉ ବର୍ଷା ହୋଉଚି।
ବର୍ଷା ମାନେ ବୋହୁତ ଜୋରରେ ବର୍ଷା ହୋଉଚି।
ହଁ ହଁ ଆଉ ଗାଧୁଆବେଳେ କଣ ଖାଇଥିଲେ?
ସଞ୍ଜବେଳେ
ହଁ ହଁ ଆଉ କୋଉଠି ବୁଲିବାକୁ ଯାଇଥିଲେ ନା ନାଇଁ ବୁଲିବାକୁ ଯାଇଥିଲେ କୋଉଠି କି ନା ଯାଇ ନଥିଲେ।
ବର୍ଷା ପା ଛାଡୁନି ଟିକେ ବଡ କୁ ତମ ଘର ଆଡେ ନୋଉନା।
ହଁ ହଁ ହଁ। ବର୍ଷାଟା ତ ବୋହୁତ ହୋଉଚି। ଆଉ ଛଅ ଦିନ ହେଲାଣି ବର୍ଷା ତ ଛାଡୁନି ଆଉ। ଆଉ
ଏ ବର୍ଷା
ହଁ ବର୍ଷାକୁ ଟିକେ ପଠେଇଦେବେ ଆଉ ମୁଁ ନେଇ ଆସିବି ଦଶ ଦିନି ଦଶ ଦିନି ପନ୍ଦର ଦିନ ରଖିବି ଆଉ ମୁଁ ରଖିବି ଦଶ ପନ୍ଦର ଦିନି ଫେରେ ଆ ପଣଙ୍କ ପାଖକୁ ପଠେଇ ଦେବି ଫେରେ ଦଶ ପନ୍ଦର ଦିନି ରଖିବେ ଆଉ।
ହଁ।
ଆଉ କୋଉଠି କୁ ନୂଆ କୋଉ ନୂଆ ଜାଗାକୁ ବୁଲିବାକୁ ଯାଇଚନ୍ତି?
ଯାଇନି ନୂଆ ଜାଗାକୁ। ଆମ ଏପଟେ ଯୋଉ ଗୋଟେ ହେଇନି ମିନିିକେଦାରନାଥ ହେଇଚନ୍ତି ଠାକୁର ଆଚ୍ଛା ସେଠିକେ ବି ଯାଇନି ଆମ ଘର ପାଖରେ ବି ହେଇକି ମୁଁ ଯାଇନି। କଟକରେ ରହିଲାଠୁ ଉଁ ସେପଟକୁ ଯାଇ ହୁଏନି।
ହଁ ହ। ଅ ହ କାହିଁ ଯାଇନାହାନ୍ତି କାହିଁକି? ହଁ ହଁ ଆ ଆପଣ
କିଏ କାହା ସାଙ୍ଗେ ଯିବେ ମୋ ଘରକୁ ଗଲେ ସିନା ଯାଇଥାନ୍ତି। ଘରକୁ ତ ଯାଇନି କେତେ ଦିନି ହେଲାଣି।
ହଁ ହଁ ଘରକୁ କାଇଁ ଯାଇନାହାନ୍ତି ରଜ ହେଲା। ରଜରେ କଣ ଗଲେନି ଘରକୁ? ଛୁଟି ତ ଥିବ ନା। ହଁ।
ଏଇ ବ ରଜରେ ଯୋଉ ବର୍ଷା ହେଲା।
ହଁ ହଁ।
ର୍ଷା ହେଲାନିକି ରଜରେ ବର୍ଷା ହେଲା କେମିତି ଯିବି ରଜରେ ତ ଯାଇପାରିଲିନି। ରଜରେ ମାନେ ସବୁ ଭଲ ଭଲ ଦିନିରେ ବର୍ଷା ହୋଉଚି। ଏମିତି କି ଗୁ-ଗୁଣ୍ଡିଚା ବାହୁଡା ଦେଖୁନା ବାହୁଡାରେ କେତେ ଜୋର ବର୍ଷା ହୋଉଚି। ଗରମ ହବା କଥା ଠାକୁରଙ୍କୁ ଜର ହେଇଚି। କିନ୍ତୁ ଗରମ ହୋଉନି ମାନେ ତମକୁତ ଥଣ୍ଡା ଲାଗୁଚି।
ହଁ ହଁ କିନ୍ତୁ ଏଇ ଟାଇମ୍ ରେ ଗରମ ହେଲେ କଣ ରଥଯାତ୍ରରେ କଣ? ରଥଯାତ୍ରା ତ ଆଉ କେତେ ଦିନି ଅଧିକ ଅ ଅଳ୍ପ ଦିନି ଅଛି। ଆଉ କଣ ବର୍ଷା ହଉଥିବ ଝିପି ଝିପିରି ରଥ ହଁ ଷୋଳ ତାରିଖରେ ରଥ୍ରରାତ୍ରା।
ଷୋଳ ତାରିଖ ଦିନ ରଥଯାତ୍ରା। ଷୋଳ ତାରିଖ ହେଲେ ତାପରେ ଏ ଏଇ ଯୋଉ ଇଏ କଣ କୁହନି? ମୋର ତ ରଥଯାତ୍ରା ଦିନ ବି ବଷ ଦେଖିବ। ତାପରେ ବି ଲଘୁଚାପ ହେଇନି କି?
ହଁ ଏବେ ତ ଲଘୁଚାପ ଟା ହେଇଚି। ହଁ ସେଇଥିପାଇଁ ବର୍ଷାଟା ହେଉଚି। ରଥଯାତ୍ରା କଣ ସେ ତ ନିୟମ ସେ ରଥଯାତ୍ରାରେ ବର୍ଷା ହବ ଆଉ। ରଥଯାତ୍ରାରେ ହିଁ ଯେତେ ର ବର୍ଷା ଟା ହୁଏ।
ଦିନ ବି ନିୟମ ନଥିଲା କି ଯେ ଯୋଉ ବର୍ଷା ହେଉଚି ବାହୁଡା ଦିନ ବି ହେଇନି କି ବର୍ଷା।
ହଁ ହଁ ବାହୁଡାରେ ବି ବର୍ଷା ହେଇଛି। ହଁ ହଁ ଆଉ
ରୋଷେଇ କଣ ହେଇଚି ତମର ଦିଦି ଆଜି
ଆଉ ରୋଷେଇ ଆଜି ଆମର ଗାଧୁଆବେଳେ ହେଇଥିଲା ଖେଚୁଡି ଖେଚୁଡି ଡାଲମା। ଆଉ ଏ ଏବେ। ଆଜି ରବିବାର ହେଲେ କଣ ହବ? ମୁଁ କାଲି ଚିକେନ ଆଳୁ ତରକାରୀ କରିଦେଇଥିଲି ତ ଗଧୁଆବେଳେ। ଆଉ କାଲି ଟିକେ ମସଲା ଖିଆ ହେଇଚି। ଆଜି ଆଉ ମସଲା ଟେ ଇଛା ହେଲାନି ଆଉ ସେଇଥିପାଇଁ ଟିକେ ବର୍ଷା ବର୍ଷା ପାଗରେ ଖେଚୁଡି ଡାଲମା ଟିକେ କରିିକି ଖାଇବା କଥା ଥା ଆଉ।
ଓ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ କଣ କରିବେ ପୁଅ ଏଇ ପଢୁଥିଲା ଆଉ
ହଁ
ବୋଉ ଅଛନ୍ତି। ବୋଉ ଅଟା ଚକୁଡୁଚନ୍ତି ଯେ ମୁଁ ଗଲେ ରୁଟି କରିବି ଆଉ।
ଓ ହୋ ଶାଶୁମାନେ ଭଲ ହେଲ୍ପ କରୁଚନ୍ତି ତମ ମାନଙ୍କୁ ନୁହ।
ହଁ ହଁ ଶାଶୁ ଅଛନ୍ତି ମାନେ ଜିନ୍ଦାବାଦ ଆଉ ନା ଅଛନ୍ତି କରିଦଉଚନ୍ତି। ହଁ ହଁ କହିଦଉଥିଲି ସମସ୍ତ ସବୁ କଣ ହେଲା କଣ ହେଲା?
ମୁ କଇଲି ମୁଁ କଇଲି ଆଉ କେବେ ଘରକୁ ଆସିନାହାନ୍ତି କି ବୁଲିବାକୁ?
ଘରୁକୁ ମାନେ ଆମ ବାପାଙ୍କ ଘରକୁ ନା ମାନେ ମ
ତୋ ଘରକୁ?
ମୋ ବାପାଙ୍କ ଘରକୁ ହଁ ହଁ ବାପା ପାଙ୍କ ଘରକୁ ହଁ ଆମ ବୁଲିବାକୁ ଯାଏ ପିଲାର ଛୁଟି ହୁଏ। ସ୍କୁଲ ଛୁଟି ଟା ହେଇଥିଲା ନା। ଯାଇଥିଲି ସେଠି ଯାଇଁ ପନ୍ଦର ଦିନ ରହିକି ଆସିଲି। ହେଲେ ବାପା ଘର ପାଖାପାଖି ନା ସେଇଥିପାଇଁ ଯିବା ଆସିବା ଲାଗିଚି। ହଁ ହଁ ପାଖାପାଖି ମାନେ କଣ? ସେଇ ଟିକେ ଗୋଟେ କିଲୋମିଟର ବେଳା ହବ ଆଉ ଗୋଟେ ଦି କିଲୋମିଟର ଆଉ ହଁ ସେଇ ପୁରା ପାଖରେ ନା ହଁ ହଁ ହଁ ହଁ। ଆଉ ସେଇଥିପାଇଁ ଆମେ ବେଶୀ ବାପା ଘରକୁ ବି ଯାଉ ମାନେ ଭୁବନେଶ୍ୱର ବି ବୁଲିବା ପାଇଁ ଯାଉ ଭୁବନେଶ୍ୱର ରହୁଛନ୍ତି ମେ ସାମୀ ନା ଆଉ ସେଠିକି ଯାଉ ଟିକେ ବୁଲିିବାଲିକି ଏଇ ଛୁଟିରେ ଆସିବା କଥା ଆଉ ଫେର ପିଲାର ସ୍କୁଲ ଟା ଖୋଲିଗଲା ନା।
ଏବେ ତ ସ୍କୁଲ ଖୋଲିଗଲା ସ୍କୁଲ କଲେଜ୍ ସବୁ ଖୋଲିଲା। କଣ ସରକାର କହୁଥିଲା ସ୍କୁଲ ଏଗୁଣି ବନ୍ଦ କରିଦବ ଖରା ଯୋଗୁରୁ ଖରା ତ ଏଗୁଣି ବର୍ଷା ନାନ୍ଧୁଚି ସ୍କୁଲ କେମିତି ଛୁଆ ଯିବେ।
ନା ନା ଖରା ଜାମ୍ ଯଦି ଖରା ଟା ବଢିଥାନ୍ତା ଆଗୁ କୁ ତୁଟି ଟା ହେଇଥାନ୍ତା ଆଉ ତ ଯେତେ ରଜ ସରିଗଲା ତ ବର୍ଷ ସାଟା ହେଲା ନା ପୁରା ଥଣ୍ଡା ପାଗ ହେଇଗଲାଣି କି ସେଇଥିପାଇଁ ସ୍କୁଲ ଟା ଆଉ ଛୁଟି ହେଲାନି ଆଉ ଖୋଲିଗଲା ଆଉ। ଆ କେତ କେତେ ଦିନ ସଖାଳୁଆ ରହିଲା ସ୍କୁଲ ଟା।
ଛ ଛୋଟ ଛୁଆଙ୍କ ସକାଳ ଯାଇଲା କିନ୍ତୁ ଆମ ମାନଙ୍କର କିଛି ସକାଳ ପଖଳା ନାଇଁ ଯୋଉ ଦଶଟା ଯାଉଥିଲୁ ସେଇ ଦଶଟା ଯିବୁ ଆସିବୁ ଦିଟାରେ ଆଗେ
ହଁ। ଆମର ହ ଓଡିଆ ମିଡିୟମ ସ୍କୁଲ ଥିଲା ଯୋଉ ଦଶଟାରେ ଯିବୁ ଆଉ ଆସିବୁ ଚାରିଟାରେ।
ନୁହ ମୋର ପ୍ଲସ ଥ୍ରୀ।
ହଁ ହଁ ତମର ତ ପଶତିରି ଯେତେବେଳେ ସ୍କୁଲରେ ପଢିଲା ବେଳେ କଣ ସ୍କୁଲରେ ପଢିଲା ବେଳେ ସଖାଳୁ
ଟା ବେଳେ ଯେତେବେଳେ ସକାଳେ ଥାଏ ନା ଯୋଉ ମାନେ ସଧ୍ୟଳେ ଦିକିଲାର ଟା ଆସିବ ଏ ତି ବେଳେ ଯିବା ପାଇଁ ସେତଳେ ଆମେ ଯିବୁ ସବୁ ସକାଳୁ ଭାହାରିଯିବୁ ସାତଟାରୁ ଭାହାରିଯିବୁ ବାହା ଯାଇକି ସାଡ ଛଟା ବେଳ ଭାହାରଯିବି ସାତଟାରେ ପହଞ୍ଚିବ ପ୍ରାର୍ଥନା କରିବୁ ପ୍ରାର୍ଥନା କରିକି ମହ ସେ ଛୋଟବେଳେବେ ଏତେବେଳେ ଆମେ ସ୍କୁଲ ଯାଉଥିଲୁ ସେତେବେଳେ ବହୁତ ଭଲ ଲାଗେ। ମୁଁ ଭାବୁଚି ଏବେ ମୁଁ କାଇଁ ବଡଉଛି ଛୋ ଟବେଳେ କଣ କରି ତମ ଘରର କାମ କିଛି କରିବାର ନଥିବ। ମୋର ଛୋଟବେଳେ ଗୀତବେଳେ ଛୋଟ ଡି ଯେତେଳେ ହେଥିଲି ମୁଁ ସେତେବେଳେ ମୋର ସବୁ କାମ ମୋ ମାଇଁ ଆଉ ମୋ ମାଉସୀ ମାନେ କରିଦିଅନ୍ତି ହେଲା ମୋ ମାଇଁ ମତେ ଖୋଇଦବ ମୋ ଆଉସି ମତେ ଗାଧେ ବାଦେ ଦିଏ ଗାଧେପାଦ୍ ଦବ ମୁଁ ଯେତେବେ ମମୁ ଯଉଥିଲ ଛୋଟବେଳେ ମାଉସୀ ମତେ ଗାଧେଇ ପାଧେଇ ଦେବେ ସେଇ ମୋର ସବୁ କାମ କରିଦିଏ ଯେ ମୋ ମାଇ ମତେ ଖୁଆଇଦବ ମୋରଉ କିଛି ଟେନସନ ନାହିଁ ମୁଁ ଯିବି ଖାଲି ସ୍କୁଲ ଯିବ ସ୍କୁଲ ଆସିବି ଖାଇବି ପିବି ଶୋଇବି ତାପରେ ବି ଛୋଟ ବେଳେ ମୋ କଣ କୁ ଏନା କୁହନି? ମୁଁ ସାଙ୍ଗେ ସାଙ୍ଗେ ପାଟା ପଢିଥିବି ନା ହେଲା ମୋର ଗୋଟେ ଅଛି ଏମିତି ଜାତକରେ ଥିଲା ମାନେ ଇଏ ଯେତେ ପାଠ ପଢିବ ପାଠ ପଢିବ ହେଲା କିନ୍ତୁ ତାର ମ ମାନେ ପା ଟ ପୁଡି ତାର ମନରେ ବି ହେଲା ମାନେ ସ୍ଵର୍ଣ ଶକ୍ତି କମ ହେଲା ସେଠୁ ସେଟା ତୁ ସେ ଯୋଉ ଆକୁ ପଚାରିଲେ କହିଲେ କଣ କରିବେ ଏଇଆ ଏଇଆ କର ସେ ତେର ବର୍ଷ ହେଲା ପରେ ତାର ମାନେ ପାଠ ସେ ଧରିବ ଠିକ ହେଲା ତେର ବର୍ଷରେ ର କଟି ଯିବ ଆ ସେ ପାଠ ଟିକ ପଢିବ ହେଲା ହେଡୁ ଯେବେଳେ ତେର ବର୍ଷ ତମର ହେଲା ଅଷ୍ଟମରେ ଯେତେବେଳେ ମୁଁ ପଢିଲି ସେତେବେଳେ ମୋ ମା ମୁ ଘରୁ ମୁଁ ଆମ ଘରକୁ ପଳେଇ ଆସିଲି ହେଲା ମୋ ମା ଭରି ଆସୁ ଫୋନ୍ କହିଲେ ଗଲୁଣି ତୋ ବାପ ଘରକୁ ତୁ ପଳେଇ ଆସେ ଏଠି ରଖ ଝିଅକୁ ସେଇ ମାନେ ଦୂର ହଉଛି ସ୍କୁଲ ମୁଁ ଆମ ମାନେ ଆମ ଘର କଥିରୁ ମାନେ ସ୍କୁଲ ଟା ବହୁତ ବ ଟ ହେଲା ମାନେ ଛଅ ସାତ କିଲୋମିଟର ହବ ହେଲା। ବହୁତ ବାଟ ହୁଏ
ହଁ ହଁ।
ସାକୋଲ ଯାଉ ମୁଁ ମଡମୋ ମାଇ ମୋ ଏତେଳେ କହିଲା କଲା ପଳେଇ ଆସିବୁ ଆମ ଘର ପାଖରେ ପ ସ୍କୁ ମାନେ ଆମ ଧର ଆମ ଘର ଏଇଠି ମାନେ ମାନେ କେତେ ଗୋଟେ ମିଟର ବି ହବନି ଆମ ଘର ହେଲା ମାନେ ଆମ ସ୍ କୁଲ ଟା ହେଲା ଆମ ପୁରା ଘର ପାଖରେ ହେଡୁ କହିଲା ଚେ ଏଡୁ ଯିବ ଆସଚି ପଳି ଆସିଥିଲି ଘରକୁ ଘରୁ ଯେହେଟୁ ପଳେଇ ଆସିଲି ହୁଁ ମାନେ ଆଉ ଭଲ ଲାଗିଲାନି ଭଲ ଲାଗିଲାନି ମାନେ ମନ ପଡ଼ିଲା ମୋ ମାମୁଁ ଘର କଥା ସେଠୁ ମୋର ଜମିଶ କାମ କରିଦିଅନ୍ତି ଏଠି ମୁଁ ମୋ ନିଜ କାମ ନିଜେ କରିବାକୁ ପଡିବ ସେଇଠୁ ତାପରେ ଆସ୍ତେ ଆସ୍ତେ ସ୍ତେ ଆସ୍ତେ ସ୍ତେ କଣ କାମ ଏମତି ଶିଖୁ ସିକୁୁ ଘର ଖର ଖର ବାସନ ମାଯେ ଏ କାମ ଶିଖୁ ଶିଖୁ ଶିଖୁ ସୁ ମୁଁ ଶିଖିଗଲି କିନ୍ତୁ ରୋଷେଇ କାମ ନା କିଛି ଆସିବନି। ରୋଷେଇ କାମ ମୁଁ ରୋଷେଇ କାମ କେବେ କରେନି ମୋ ମା ତାର କରିଦିଏ ମୁଁ ମୋର ଖାଏ। ହୁଁ ଆଉ
ଆଉ ତମେ ତ ଝିଅ ଝିଅ ପିଲା ଆଉ ଏତେ ରୋଷେଇ କଣ ଏବେ ଆଉ ଆସ କି ଆମର ଟାଇମ ଟା କଣ ଝିଅ ପିଲା ଟାଇମ ରେ ଖାଲି ବୁଲିବା ଖାଇବା ପଡିବା ଆଉ ରୋଷେଇ କାମ ଟା କଣ
ମର ମୋର ଯେତେବେଳେ ମୁଁ ଯେତେବେଳେ ବୁଲିବା ଟାଇମ ରେ ସେତେବେଳେ ମୁଁ ପାଠ ପଢୁଥିଲି। ଛୋଟବେଳେ ମୁଁ ଯୋଉ ଆ ମତେ କିଏ ବୁଲିବାକୁ ନବ ଯେ ହେଠୁ ମୁଁ ମୋ ଦାଦା ଯିଏ ହେଲା ଗୋଟେ ଦ ଆଦା ଟିଏ ସଟ କଥା କହିଲ କାନ୍ଦ ମେ ମୁଁ କା ଆଗରେ କ ଆଗରେ କ ଇ ମୁଁ କଣ କହନି ମୋ ଦା କଣ କରିବ କହନି ତା ନିଜ ଝିଅ ହରିବାକୁ ନେବ ହେଲା ମତେ ନିଏନି ହେଲା। ମୁଁ ଏତ ଲେଖି ମୁଁ କାନ୍ଦ ମାଡେ ହେଲା। ମୁଁ କଇବି ତା ଝୁଅକୁ ନେଇଯଉଚି ଦେଖ ହେଲା ମତେ ଅନ୍ଧଡ଼ ସେତେବେଳେ ମୁଁ କଣ କରେ ମୁଁ ଭାବିିବି ମୁଁ କହିବି ଯଦି ମୋର ଆଜି ବାପା ଥାନ୍ତେ ତାହେଲେ
ହଁ ନା ନା ଏଇଟା ହେଇ ଦୁନିଆର କଥା ମାନେ ଦୁନିଆରେ ଗୋଟେ
ତାକୁ ମାନେ ସତ୍ୟ କଥା କଣ କୁହନି ଏଇ ଯୋଉ ମୁଁ ଦାଦା ସେତେବେଳେ ବି ସେ ମତେ ଦେଖିବ ଶେ କଣ କରି ମାନେ ଗୋଟେ ଦାଦା ଅଛି ଆଉ ଗୋଟେ ଭଲ ହେଲା। କିନ୍ତୁ ଗୋଟେ ଆଉ ଗୋଟେ ଦାଦା ମାନେ ବହୁତ ଖରାପ ହେଲା। ସେ ମାନେ ମତେ ଦେଖିଲେ ମାନେ ସେ କଣ ପାଇଁ କି ଜଣେ ଏମିତି ହୁଏ ହେଲା ଶେ କଣ କରିବ
ମାନେ ଆପଣଙ୍କୁ ସିଏ ଦେ ଦେଖି ପାରନ୍ତିନି ମାନେ କଣ କହୁହନି ଭଲ ସେ ଦେଖି ପାରନ୍ତିନି। ମାନେ ସିଏ ତାଙ୍କର ମାନେ
କ କୁହନି ମୁଁ ଯି ଛୋଟଟେ ଥିଲି ମୋର ଦଶମରେ ରହିଲା ଚାରିଶହ ଛୟାଲବେ ହେଲା। ଚାରିଶହ ଛୟାଲବେ ବି ରହିଲା ତା ଝିଅର ରହିଲା ନା ଚାରିଶହ କୋଡ଼ିଏଡି ହେଲା। ତ ମାନେ ଏମିତି ହିଂସା କଲା ତାହେଲେ ମୋ ଝିଅ ଏତିକି ରଖିଲା ତା ଝିଅ ରଖିଲା ଲା ଆଡୁଏ ତ ଜାଣିଛୁ ତ ଜାଣିଛୁ ଇଏ ମୋ ଭାଇର ଝିଅ ନିଜ ରକ୍ତର
ହଁ ହଁ ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କଥା ଶୁଭୁଛି ହ୍ୟାଲୋ? ହ୍ୟାଲୋ
କ ସିଏ କଣ ସବୁ ଛୁଆ
ହଁ ହଁ କୁହନ୍ତୁ ହ୍ୟାଲୋ